ଲୋ।
ହାଲୋ।
ହାଲୋ। ଆଜ୍ଞା ମୋ ବୟସ କ୍ଲିୟର ଶୁବୁଚି ତ?
ହଁ ହଁ ଏବେ ଶୁଣାଗଲା। ସେତେବେଳେ ଶୁଣା ଯାଉନଥିଲା।
ଓହୋ। କଣ କରୁଚନ୍ତି?
ଚିନେଇ ଗଡେଇ ହଉଚି। ତମେ?
ହ ଏମିତି ବସିଥିଲି ଆଉ।
ଓହୋ ଖାଇବା ସରିଲାଣି?
ହଁ ହଁ ଖାଇସାରିଲେ।
କଣ ଆଜି ହେଇଥିଲା ରୋଷେଇ?
ଆଜି ଭାତ, ଡାଲି, ଛୁଇଁ ଆଳୁ ଭଜା ଆଉ ପାମ୍ପଡ।
ଓହୋ। ସାଧା ଆଉ। ହଁ ଆଜି ବି ସାଧା।
ନାଇଁ ଆମର ସବୁବେଳେ ସାଧା।
ତମେ ଖାଉ ନା ଆମିଷ?
ନା ମାନେ ପିଆଜ ରସୁଣ ବି ଖାଉନୁ।
ମାନେ ପୁରା ସାଧା ସବୁବେଳେ।
ହଁ। ଘରେ ବି ସମସ୍ତେ।
ସମସ୍ତେ ଶାଶୁ ଘରେ, ବାପ ଘରେ ସମସ୍ତେ ବି ସେମିତି ଖାଉଥିଲେ।
ନା ତା ମୁଁ ଅନମେରିଡ। ବାହା ହେଇନି।
ଓହୋ, ହେଇନ। ଓ ମୁଁ ଆରେ ଜାଣିପାରିଲିନି। ହ ଏବେ କଣ କରୁଚ ତାହଲେ? ପଢା ପଢି।
ନାଇଁ ପଢାପଢି ପ୍ଲସ ଥ୍ରୀ ମୋର ଥାର୍ଡ ଇର।
ଓହୋ ମୋର ସରିଲାଣି ସରିଲାଣି ମୋର ଏବେ- ଦୁଇ ବର୍ଷ ହେଇଗଲାଣି ସରିଲାଣି ତ। ଦୁଇ ହଜାର ତେଇଶ ତେଇଶ ପ୍ଲସ୍ ଥ୍ରୀ ସରିଲାଣିି ମୋର। ଏବେ ସେଇ ଯୋଉ ବାହାରୁଛି ଗମେଣ୍ଟ ତରଫରୁ ଯୋଉ ପରୀକ୍ଷା ସବୁ ସେଇଥିରେ ଯାହା ପକା ପକି କରୁ କି ଆଉ ପିଜିି ତ କରିନି।
ହୁଁ। ଆପଣଙ୍କର କଣ ବାହାଘର ସରିଗଲାଣି?
ନାଇଁ ନାଇଁ ହେଇନି।
ଆଚ୍ଛା ଆଚ୍ଛା।
ହଁ।
ହଁ ରଜ ସେମିତି କଟିଲା ଆଉ। ଆମର ଭୁବନେଶ୍ୱର।
ଓ ହୋ ଭୁବନେଶ୍ୱର।
ଆପଣଙ୍କର?
ଆ ମୁଁ ଅନୁଗୁଳ।
ଆଚ୍ଛା ଆଚ୍ଛା। ଅନୁଗୁଳରେ ମୋର ଗୋଟେ ସାଙ୍ଗ ଅଛି।
ଓହୋ। ତାଙ୍କ ଘର ଏଇଠି। ହଷ୍ଟେଲ ରେ ତମେ ରହୁଛ କି?
ନାଇଁ ନାଇଁ।
ଘରୁ ଯିବା ଆସିବା।
ନାଇଁ ଯିବା ଆସିବା ନାଇଁ ଘରେ ମୁଁ ଭୁବନେଶ୍ଵର ସରି ଆମ ଘର।
ଆ ମାନେ କଲେଜ ନାଇଁ କଲେଜ କହିଲି ଯିବା ଆସିବା ନା ହଷ୍ଟେଲରେ ରହୁଛ।
ନାଇ କଲେଜ କଲେଜ ବି ଏଠି ପାଖରେ ଯିବା ଆସିବା।
ହଁ ହଁ ସେଇଟା ଓହୋ ରମା ଦେବୀରେ ପଢୁଛ।
ଆଜ୍ଞା।
ହଁ। ଆଉ କେମିତି କଣ ରଜ କଟିଲା କୁହ।
ହୁଁ ଭଲ ଆଉ ମାମୁଁ ଘରୁ ପଳେଇଥିଲି ରଜରେ
ହଁ ମାମୁଁ ଘର କୋଉ ଗାଁ ମାମୁଁ ଘର କୋଉଠି ତମର ହଁ। ଆଉ ବୁଲାବୁଲି କୁଆଡେ କରିନ
ହଁ ବୁଲାବୁଲି ଏଠି ପାଖରେ ରଜ ଉତ୍ସବ ହଉଥିଲା ସେଠି ଥରେ ଖଣ୍ଡେ ଯାଇଥିଲେ ଆଉ।
ହଁ ମେଳା ଭଳି ପଡେ ଆମର ବି ଏଇଠି ସେମିତି ଆମର ବି ଏଠି ସେମ ସେଇ ମାନେ ଯେମିତି ଯାତ୍ରା ହୁଏ ମେଳା ପଡେ ଦୋଳି ହେରେକା ସବୁ ପଡେ ଆଉ ଗୀତ ନାଚ ମ୍ୟୁଜିକ୍ ଚେୟାର ଏଇ ସବୁ କମ୍ପିଟେସନ ହଉଥିଲା। ସବୁ ହେଇକି ଆମ ଏଇ ଗାଁ ରେ ଯାତ୍ରା ପଡିଆ ଅଛି ଗୋଟେ ତ ସେଇଠି ହଉଥିଲା ସବୁ।
ହୁଁ।
ଯାଇଥିଲୁ ଆଉ ମୋ ମାମୁଁ ଘର ପାଖରେ ବି ସେମିତି ହୁଏ ଯାତ୍ରା ସେଇଟା ବଡ ଯାତ୍ରା ହୁଏ ରଜ ଯାତ୍ରା ତ ସେଇଠିକି ବି ବୁଲି ଯାଇଥିଲୁ।
ଆଛା।
ଆଉ କୁଆଡେ ତମେ ଯାଇଥିଲ କୁହ କଣ କଣ ରଜରେ ମଜା ମସ୍ତି କଲ?
ରଜରେ କିଛି ମଜା ମସ୍ତି ନାଇଁ ଖାଲି ଯେତିକି ମୁଁ ର ପୁରା ତିନି ଦିନ ଯାକ ମାନେ ଖାଲି ବୁଲିଆକୁ ମୁଁ ଥରେ ସନ୍ଧ୍ୟା ବେଳେରେ ଥରେ ଯାଇଥିଲି।
ଓହୋ ନୂଆ ଡ୍ରେସ ହରିକା ହୁଏ କି ନାହିଁ ତମର ରଜ ରେ?
ହଁ ହଁ।
ନୂଆ ଡ୍ରେସ ହେକା। ଆ ହ। ଆମର ତ ଏଇଠି ମେନ୍ ସଂକ୍ରାନ୍ତି ହୁଏ ନା ରଜ ସଂକ୍ରାନ୍ତି ଟା ଭଲସେ।
ହଁ।
ଆଉ ପିଠା ପୁଠି କଣ ତମର ହେଇଥିଲା? ପୋଡ ପିଠା ହୁଏ ହଁ ଆମର ବି ହେଇ ପୋଡ ପିଠା ସିଜା ପିଠା ବିରି ପିଠା। ମଣ୍ଡା ପିଠା। ସବୁ ପିଠା ପିଠି ହୁଏ।
ହୁଁ।
ଆଉ କଣ କୁହ।
ଆପଣଙ୍କର ଯୋଉ ସମଲ ବ୍ୟାରେ ଅଛି।
ହଁ କଣ? ନାଇଁ ନଇଁ ଶିଆଡେ ନାହିଁ ଅନୁଗୁଳ ହଁ ନା ନା ସିଆଡେ ନାଇଁ ଆମର ସେଟା ତ ବହୁତ ଦୂର ହେଇଯିବ ଆମ ଘର ଠୁ ବଂରପାଳ ପାଖାପାଖି ଆମର।
ଜାଣିନି ମୋ ସାଙ୍ଗ ଘର ସେଇଠି।
ଅ ହ। ନାଇଁ ସିଆଡେ ବହୁତ ଦୂର ସେଟା ଆମର ଏଠୁ ହେଇଯିବ ତିରିଶ ଚାଳିଶ କିଲୋମିଟର ହେଇଯିବ ଆମ ଘର ଠୁ ସେଟା।
ଆଛା।
ଆମର ସନ୍ତ୍ରୀ ପାଖାପାଖି ଆମ ଘର। ସେଇ କସ ସନ୍ତ୍ରୀଠୁ ଆମର କେତେ ହବ ଦଶ ବାର କିଲୋମିଟର ଜମା ଆଉ। ଦଶ ବାର କିଲୋମିଟର ବି ନୁଅ ସେଇ ଆଠ ଆଠ ଦଶ। କିିଲୋମିଟର ଭଳୀ ହବ।
ଆଉ ଖାଇସାରିଲନି? ନାଇଁ ହେଇନି ଆମର। ହେଇନି ମୁଁ ସକାଳେ ପଖାଳ ଖାଇ ଦେଇେଇଥିଲି ନା ତ ଖାଇନି।
ଆପଣଙ୍କ ଘରେ ସବୁ କିଏ କିଏ?
ଘରେ ସମସ୍ତେ ମା ବାପା ଭାଇ ଦାଦା କୁଡି ଜେଜେ ଜେଜେ ଦାଦାଙ୍କ ପୁଅ ବଡ। ଫମିଲ ନା ତ ହଁ। ହଁ ହଁ। ମୋତେ ଆଉ ତମର?
ଆମର ତରେ ଆମ୍ ଭୁବନେଶ୍ୱର ଆମେ ବାବା ମାମା ମୁଁ ମୋ ସାନ ଭଉଣୀଟେ।
ଅହଁ ତମେ ଦୁଇ ଭଉଣୀ।
ହୁଁ।
ତମେ ବଡ କି ସାନ?
ମୁଁ ବଡ ମୋର ତଳେ ତଳେ ଆଉ ଗୋଟେ ଅଛି।
ଆ ସେ ଏବେ କଣ କଲେଜ ପଢୁଛନ୍ତି ନା ସ୍କୁଲ?
ନା ତାର ସ୍କୁଲ ନାଇନ୍ଥ କ୍ଲାସ ହେଲା ନବମ।
ଅ ହ ନବମ। ଭଲ ତମର କଣ ସାଇନ୍ସ ନା କଣ ପଢୁଛ?
ହଁ ମୋର ସାଇନ୍ସ ବଟନି।
ମୋର ବି ଥିଲା ମୋର ବି ପ୍ଲସ୍ଥ ଥ୍ରୀ ରେ ସେମ୍ ଥିଲା ସାଇନ୍ସ। ବୋଧେ ହଁ। ମୋରବି ଥିଲା
ମୁଁ ଏଇ ହିନ୍ଦୋଳ କଲେଜରେ ପଢିଥିଲି। ଆଉ କଣ କୁହ କଣ ହାଲଚାଲ ତମ ଆଡେ ଗରମ କେମିତି ହଉଛି ତମ ଆଡେ?
ଗରମ ବହୁତୁ ବହୁତୁ ଅଧିକା ଗରମ? କହିହଉନି।
ହଁ ବର୍ଷା ହଉନି?
ବର୍ଷା କୋଉଠି ବର୍ଷା ଟା ହଉଛି ଚାରିଟା ବେଳକୁ ଦିନରେ ଯେତେବେଳେ ଖରା ହବାକଥା ସେତେବେଳେ ଜୋରରେ ଖରା ହଉଛି ସେତେବେଳେ ବର୍ଷା ଟିକେ ହେଲେ ହଅନ୍ତା ସେତେବେଳେ ବର୍ଷା ନ
ହଁ ଆମ ଆଡେ ବି ତ ସେମିତି ହଉଛି ଆଉ ଚାରିଟା ପାଞ୍ଚଟା ବେଳକୁ ଟିକେ ଟିକେ ସେଇଟା ଭଲରେ ବି ହଉନି ଅଳ୍ପ ଅଳ୍ପ ହଉଛି।
ହଁ ହଁ ସେଇ ଭଲ ରହୁନ ଟିକେ ପବନ ଫବନ ଏମତି ଝିପରି ଝିପରି ପକେଇଦବା ବାସ।
ହୁଁ ଏୟା। ବି ସେମିତି ଦିନ ଯାକ ଭଉତୁ ଖରା ହଉଛି ସନ୍ଧ୍ୟା ହେଲେ ବର୍ଷା ଆସୁଛି ପୁଣିଆଡୁ ରାତିରେ ଛାଡି ଯାଉଛି ସେପାଇଁ ତ ବେଶୀ ଗୁଳୁ ଗୁଳି ହଉଛି ଆଉ।
ସେଇ ସେମିତି ବର୍ଷା ହଉଛି ବୋଲି ବେଶୀ ହଉଛି।
ହୁଁ ଭୁବନେଶ୍ୱର ଆଡ ତମର ଅଛନ୍ତି ଚିହ୍ନା ଆମ ଆଡେ। ତ ସେମାନେ କୁହନ୍ତି କି ସେତେ ବର୍ଷା ନାହିଁ ବୋଲିସିଆଡେ। ଆମର ଆଡେ ଆଜି ଟିକେ ମେଘୁଆ ହେଇଚି। ଆ
ନାଇଁ ଏଠି ପୁରା ଜୋର ଖରା ହଉଛି। ପ୍ରବଳ ଖରା।
ଆମ ଆଡେ ଆଜି ଟିକେ ହଁ ସେଟା ବହୁତ ଲୋକ ସେଇଠି ନା। ସେଥିପାଇଁ। ଗରମ ସବୁବେଳେ
ଗଛ ପୁଛ ବହୁତ କମ୍।
ହୁଁ ତମର ମାର୍କ ଟିକେଟ ଉପରେ ଘର।
ହୁଁ ହୁଁ।
ନା କଲୋନୀରେ।
ନାଇଁ ନାଇଁ ମାର୍କେଟ ଉପରେ।
ଆଚ୍ଛା। ଭଲ ବୁଲାବୁଲି କରି ଯାଉନି କି କୁଆଡ଼େ
ମୁଁଁ ଯାଏ ଏଥର ଛୁଟିରେ ବେଇ ବୁଲିନି ମ ଏଇ ମାମୁଁ ଘର ଯା ଯାଇଥିଲି ସେତିକି ବୁଲା ବୁଲି
ଓହୋ ଆଉ ସେମିତି ଘରୁ ସନ୍ଧ୍ୟା ଟାଇମରେ ବୁଲାବୁଲି କରି ଯାଅନି
ହୁଁ ଯାଏ ଏଇ ଛୁଟି ରେ କିନ୍ତୁ ଏଥରକ ମୁଁ ବେଶି ବେଶି ବୁଲିନି।
ଏଇ ଖରାରେ ବି କୁଆଡେ ବାହାରକୁ ବାହାରିବାକୁ ଇଚ୍ଛା ହଉନି। ନା ଗରମ ପାଇଁ ଆମେ ବି କୁଆଡେ ଯାଇନୁ ଖାଲି ସେଇ ଆମ ଗାଁ ଯୋଉ ଯାତ୍ରା ହେଲା ସେଇଠିକି ଯାଇଥିଲୁ ଆଉ ମୋ ମାମୁହର ଗାଁ ପାଖରେ ଯୋଉ ହେଲା ଯାତ୍ରା ସେଇଠିକି ଯାଇଥିଲୁ ଆଉ କୁଆଡେ ଯାଇନୁ।
ଖରା ମାନେ ପୁରା ଅସହ୍ୟ ଖରା ପରା।
ହଁ। ବହୁତ ଗରମ ହଉଛି ଆଉ ସନ୍ଧ୍ୟା ଟାଇମ ରେ ହଁ କୁଆଡେ ଯିବ ସନ୍ଧ୍ୟାରେ ତ ବର୍ଷା ହଉଚଛି ଆଉ କୁଆଡେ ଯିବ।
ସେଇଆ ହଁ ସେଇଆ ଦିନ ବେଳେ ଖରାପ କୁଆଡେ ଯାଇପାରିବନି।
ସନ୍ଧ୍ୟାରେ ବର୍ଷାରେ ବି
ବର୍ଷାରେ ସେ
ହଁ କଣ କୁହ?
ଆପଣଙ୍କର କଣ ଏଇଟା ଲାଷ୍ଟ ହଁ ହଁ ଚାଲିଛି। ମୁଁ କହିଲି ଆପଣଙ୍କର କଣ ମାନେ ଟାସ୍କ ସବୁ କଂପ୍ଲିଟ୍ ହେଇଗଲାଣି।
ନାଇଁ ହେଇନି ମୋର କେତେ ସାତଟା ହେଇଥିଲା ସାତ ପାଁ ହେଇଛି। ତମର?
ଓହୋ ମୋର ହେଇଛି ପନ୍ଦରଟା।
ଓହୋ ଯାହା ହଉ ଏତେ ଗୁଡେ କରିଦେଲଣିି ତମେ ଗ୍ରୁପ ରେ ଅଛ।
ହଁ ଏଇ ଗ୍ରୁପ୍ ରେ ଅଛି।
ଆହାଃ, ଆଉ ମୁଁ ଦେଖି ନ
ମୋର କେତେଟ ଟା ସବୁ ଏସ୍ ହେଇଯାଉଛି।
କଅଁ ପାଇଁ?
ମାନେ ୱେଷ୍ଟ୍ ହେଇ ଯାଉଛି ମାନେ ନେଟୱାର୍କ ଇସ୍ୟୁ ହେଲେ କଲ୍ କଟି ଯାଉଛି। ଜିରୋ ସେକେଣ୍ଡ ଦେଖେଇବ ଗୋଟେ ଏମିତି ହେଇକି କଟି ଯାଉଛି ହଉ।
ଭଏସ୍ ବି ଯଦି କ୍ଲିଅର୍। ନ ଆସୁଛି ତାହେଲେ ସେଇଥିରେ ବି ସେଇଟା ଆସୁନି।
ହଁ ଆସୁନି। ହଁ କାଉଣ୍ଟ ହଉନି।
ସେମତି ହେଲା ଯେ, କାଲି ଆମ ଏଇଠି ସନ୍ଧ୍ୟା ବେଳକୁ ଟିକେ ବର୍ଷା ହେଇଥିଲା ତାପରେ ସେଇଠୁ ବର୍ଷା ଛାଡିଲା ପରେ ମୁଁ କରିଥିଲି, ଯାହା ଟିକେ କରିଥିଲି ସେ ଗ୍ରୁପର, ତ ତାଙ୍କର ନେଟୱାର୍କ ମାନେ ଇଏ ଥିଲା କିନ୍ତୁ ସେକ୍ । କରିଛନ୍ତି କିନ୍ତୁ ମୋର ରିଙ୍ଗ୍ ହେଇ ମୋର ରହିଲା ତ ସେଟା ଗୋଟେ ମୋର ୱେଷ୍ଟରେ ଗଲା, ସେ କଲ୍ ମୋର ସେମିତି ହେଲା ସେ ମତ୍ ମତେ କଲ୍ କଲେ ଯେ ତାଙ୍କ କଥା ମତେ ଶୁଣାଗଲାନି।
ହଉ ଦିଦି ଟାଇମ୍ ହେଇଗଲାଣି ମୁଁ ରଖୁଛି।
ହଉ ହଉ ମୁଁ ତମୁ କୁ ସନ୍ଧ୍ୟା ବେଳକୁ କରିବି। ହଉ।
ଠିକ୍ ଅଛି ଠିକ୍ ଅଛି।
ହଉ।